ହ୍ୟାଲୋ।
କଁ କରୁଚ?
ମୁଁ ଏଇ ବସିଥିଲି ଆପଣ କଣ କରୁଚନ୍ତି।
ଏଇ ମୁଁ ବି ସେମିତି ବସିଚି। ପୂଜା ତ ସରିଲା ବସିଚି ଆଉ।
ସନ୍ଧ୍ୟାବେଳେ ସନ୍ଧ୍ୟା କରିସାରିଲେଣି ସନ୍ଧ୍ୟା ଦେଇ ସାରିଲେଣି?
ହଁ ସନ୍ଧ୍ୟା ଦେଇଦେଲି।
ଆଛା, କଂ ଖାଇଥିଲେ?
ଆଜି କଣ ରୋଷେଇଆ ସବୁ ରୋଷେଇ କରିଥିଲେ? ଆମର ଆଜି କଣ
ବୋଉ ଆଜି କରିଥିଲେ ଭାତ
ଭାତ ଖାଇଥିଲ।
ଆଚ୍ଛା ବୋଉ ଆଜି କରିଥିଲା ଭାତ କରିଥିଲା ଡାଲି କରିଥିଲା ଖଟା କରିଥିଲା ଛତୁ ତରକାରୀ କରିଥିଲା ପାମ୍ପଡ଼ ଆଉ ତାପରେ ଅ ସାଲାଡ଼ କରିଥିଲା କାକୁଡ଼ି ଦହି ପିଆଜ ଗାଜର ସବୁ ପକେଇକି ସାଲାଡ କରିଥିଲୁ ସେଥିରେ ଚିନି ଟିକେ ପକା ହେଇଥିଲା। ମତେ ସେ ସାଲାଡ ଟା ବହୁତ ଭଲ ଲାଗେ।
ଆଚ୍ଛା
ତ ସେଇଥିପାଇଁ ସେଇ ସାଲାଡ ଟା ହେଇଥିଲା ଛତୁ ବେସରେ କରିଥିଲେ।
ବା ବା ବଡ଼ିଆ ଆଇଟମ୍ ତମର ଆଜି ତାହେଲେ ଆଉ।
ହଁ ମୁଗ ଡାଲି ଭାଜିକି ତାକୁ ଡାଲି କରାହେଇଥିଲା।
ଆଚ୍ଛା ଆଚ୍ଛା।
ଆଜି ମୋର ଦାଦା ଜଣେ ଆସିଥିଲେ। ରାଉଲକେଲାରୁ। ତ ସେଇଥିପାଇଁ ଘରେ କରିଥିଲେ ସକାଳେ ଜଳଖିଆ ବି ହେଇଥିଲା ଇଟଲି ତାପରେ ମଟର ଆଳୁ ତରକାରୀ ହେଇଥିଲା ତାପରେ ଚଟଣି ହେଇଥିଲା।
ବାପରେ ଆଉ ବଢ଼ିଆ ବଢିଆ ଆଜି ଆଇଟମ୍ ଆଉ।
ଆଜ୍ଞା। ରାତିରେ ପୁରୀ ଆଉ ଛୋଲେ ତରକାରୀ ଆଉ।
ଆରେ ବାପରେ ଏଇତ ବଢିଆ ଜିନିଷ ଆଜିି ତାହେଲେ ଆଉ ଲକି ଆଉ।
ଖାଇକି ଦେହ ଖରାପ କରିବା କଥା ଆଉ କିଛି ନାହିଁ।
ନାଇଁ ଖାଇକି ଦେହ ଖରାପ କାଇହିଁ ଘରେ ଖାଇବା ଟା କିଛି ଦେହ ଖରାପ ନୁହଁ ବାହାରେ ଆମେ ଏଇ ଜିନିଷ ଟା ଯଦି ଖାଇବ ଦେହ ଖରାପ ଏଣେ ସେଣେ ପୋଡ଼ା ତେଲ ଜିନିଷ ପତ୍ର ସବୁ ଏପଟ ସେପଟ ଅନହାଇଜେନିକି ୱେରେ ବନାନ୍ତି।
ମୋର ଆକଚୁଆଲି ଟିକେ ଗ୍ୟାଷ୍ଟ୍ରିକ ପ୍ରୋବ୍ଲେମ ତ। ତ ସେଇ ପାଇଁ ଇଟଲି ହଉ କି ପୁରୀ ପୁରୀ ହଉ ଖାଇଲେ ମତେ ପୁଣି ଗ୍ୟାସ୍ ବାହାରିଯାଏ, ମୁଁ ତାକୁ ବହୁତ କଣ୍ଟ୍ରୋଲ ରେ ରଖିଛି।
ତାହେଲେ ଗୋଟେ କାମ କରୁନୁ ମାନେ ସକାଳୁ ଜିରା ହାଫ ଚାମଚ ଖଣ୍ଡେ ପାଣିର ବୋତରେଇ ଦେବ। ସକାଳୁ ସେ ଜିରା ପାଣି ପିଉନ ଦଶ ପନ୍ଦର ଦିନ ଖଣ୍ଡେ ପିଅ ଦେଖିବ ଗ୍ୟାସ୍ ଛାଡ଼ିବ, ନହେଲେ ବେଲପତ୍ର କଞ୍ଚା ବେଲପତ୍ର ଖାଇକି ଟିକେ ପାଣି ପିଇଦବ ନହେଲେ ତମ୍ବା ପ ତ୍ରରେ ପାଣି ରଖିକି ବି ପିଇଲେ ବି ଗ୍ୟାସ୍ କମିଯାଏ। ନହେଲେ ଜୁଆଣିକି ବି ଏମିତି ବତରେଇ ଦେଇକି ଫୁଟକି ପିଇଲେ ବି ଭଲ।
ତମ୍ବା ପାଣି ଗୁଡାକ କେମିତି ଗୋଟେ ଅବାଗା ଲାଗେ ତାକୁ ପିଇବା ଭାରି କଷ୍ଟ।
ସେଇଟା ମେଟାଲର ଇଏଟା ଆସେଟ ହଁ ସେଥିପାଇଁ ସେଇଟା ସେମତି ଲାଗେ। ତ ସେଇ କଷାଳିଆ ପାଣିଟା ହିଁ ତ ଦେହ ପାଇଁ ହିତ। କାରଣ ମେଟାଲର ପ୍ରପର୍ଟିସ୍ଟା ଆପଣଙ୍କ ଦେହ ଭିତରକୁ ଯାଉଛି।
ଆଜ୍ଞା ନାଇଁ ବାକି ଆଗଠାରୁ ଏବେ ମୋର ଗ୍ୟାଷ୍ଟ୍ରିକ ବହୁତ ମାନେ ନାଇଣ୍ଟି ପରସେଣ୍ଟ କମି ଯାଇଛି, ଗ୍ୟାସ୍ ଏବେ ଆଉ ନାହିଁ ବିଶେଷ କରି। ମାନେ ମୋର ଖାଇବା ବହୁତ କଣ୍ଟ୍ରୋଲ କରିଦେଇଛି ବାହାରେ ଜିନିଷ ଖାଉନି। ତେଲ ଏଇ ବିରି ଆଳ ପିଠା ଏଗୁଡା ଖାଉନି ନହେଲେ ମତେ ଆଗରୁ ମଣ୍ଡା ଆରିଶା କାକରା ପୁର ଦିଆ ବାଲା ଯୋଉ ଯେତେକ ଆଇଟମ ସବୁ କି ପିଠା ପିଠି, ଏଗୁଡାକ ମ ମତେ ଆଗରୁ ବହୁତ ବଢିଆ ଲାଗେ। ପୁରୀ ହେଲା, ଛୋଲେ ବଟୁରୀ ହେଲା। ଯେତେକ ସବୁ ଛଣାଛଣି ଜିନିଷ। ଯେତେକ ବିରି ଜାତୀୟ ଜିନିଷ। ମୁଁ ଆଗରୁ ବହୁତ ଖାଉଥିଲ। ବାକି ଗ୍ୟାସ୍ ଫ୍ୟାସ୍ ପ୍ରୋବ୍ଲେ, ମାନେ ଗ୍ୟାସ ଏମିତି ମୋର ହୁଏ ଯେ ବାନ୍ତି ଫାନ୍ତି ହେଇଯାଏ।
ଓହୋ, ମାନେ ସିଭିିୟର୍ ଗ୍ୟାସ୍ ହେଇଯିବ ଆଉ।
ହୁଁ। ବାନ୍ତି ହେଇଯିବ। ମୁଣ୍ଡ ବିନ୍ଧିବ। ମେଡିସିନ୍ ଖାଇବି। ଏଗୁଡାକ ଖାଇଲେ ହିଁ କମେ। ତ ଫାଷ୍ଟ ଫାଷ୍ଟ କିଛି ମାନେ ଏତେ ଖାତିର୍ କରିନଥିଲି। ମ୍ୟାନେଜ କରି ଦଉଥିଲି କିନ୍ତୁ ଏ ସହିତ ମୁଁ କହିଲି ନା। ଏଇଟାକୁ ହିଁ ଫାଷ୍ଟ ଆଗେ ରୋକିବା କଥା।
ନାଇଁ ନାଇଁ, ଏଇଟା ଠିକ୍ କଥା ନା। ଯେଉଁଟା ଦେହକୁ ସୁଟ୍ କରୁନି ମାନେ ସେଇଟା ଆଭୋଏଡ଼୍ କରିବାଟା ଭଲ।
ଆଜ୍ଞା। ଆଜି ସେଇଥିପାଇଁ ମୁଁ ଜମାରୁ ଦିଟା ହିଁ ଇଟଲିି ଖାଇଲି।
କରିବେ। ହଁ ସକାଳୁ ଚା ଫା ଆଭଏଡ଼ କରିବା କଥା। ଯେମିତି ମଇଦା ଜିନିଷ, ଚା ବିସ୍କୁଟ୍ ବି ଆମେ ଯୋଉ ଚା ସହିତ ଖାଉ। ସେଇଟା ବି ବହୁତ ଡେଞ୍ଜର କାରଣ ସେଇଟା ଗ୍ୟାସକୁ ଅଧିକ ଇଏ ଦିଏ। କିନ୍ତୁ ଯୋଉ ଆମେ ଖାଇଦଉଚୁ ତରତରରେ ଆଉ।
ଚାହା ମୁଁ ଜମାରୁ ଖାଉ ନଥିଲି। କୋଭିଡ ଟାଇମରେ ଯେତେବେଳେ ମୁଁ ଘରୁ ମୁଁ ବାହାରେ ଥିଲି। କୋଭିଡ ଟାଇମରେ ଯେତେବେଳେ ଘରକୁ ଆସିଲି ଶୀତ ଦିନ। ସେତବେଳେ କାଢା ଅଭ୍ୟାସ କରେଇଲେ। କାଢାରୁ ଅଭ୍ୟାସ ହେଲା ଚା। ଚା ର ଅଭ୍ୟାସ ହେଇଗଲା ତ ଚାଲିଛି ଆଉ। ବାକି ଚା ମୁଁ ବାହାରେ ପିଏନି।
ଆଚ୍ଛା ଆଚ୍ଛା।
ଗରମ ଗରମ ଚା ତାତିଯିବ ହାତ ବୋଲି ମୁଁ ବାହାରେ ପିଏନି। ହାତ, ଓଠ ସବୁ ତାତିଯାଏ ବୋଲି ମୁଁ ବାହାରେ ପିଏନି। ଘରେ ହେଇଥିଲେ କଣ ଆରାମ ସେ କପଟା ତମେ ରଖିବି ପାରିବ। ଆରାମସେ ନିଜ ହିସାବରେ ପିଇ ପାରିବ କିନ୍ତୁ ବାହାରେ ସେଗୁଡାକ ନାହିଁ। ତ ସେ ଥିପାଇଁ ବାହାରେ ବି ମୁଁ ପିଇ ପାରେନି।
ଚା ମାନେ କୋଉ ଫ୍ଲେଭର ବାଲା ଚା ଟା ତମକୁ ବେଶି ପସନ୍ଦ, ମାନେ ସାଧା ଚା ନା ଅଦା ଇଲାଇଚି। ନା ମସଲା ବାଲା ନା କେମିତି କଣ? ଲେମନ୍ ଟି।
ଅଦା ଇଲାଇଚି ଚାହା ମତେ ଭଲ ଲାଗେ।
ଆଚ୍ଛା।
ହୁଁ। ଆଦା ଇଲାଇଚି ଚା ଭଲ ଲାଗେ। ଆଉ ଜଣେ ମୋ ମାଇଁ ବନାନ୍ତି ତୁଳସୀ ପତ୍ରକୁ କେମିତି ଶୁଖେଇକି ଗୁଣ୍ଡ କରିକି ତାକୁ ବି ବନାନ୍ତି? ସେଇଟା ବି ଭାରି ବଢିଆ ଲାଗେ।
ହଁ, ସେ ତୁଳସୀ ପତ୍ରକୁ ଶୁଖେଇ ଦେଇକି ଛାଇରେ ତାକୁ ଗୁଣ୍ଡ କରିଦେଇକି ଚା ପତିରେ ମିଶେଇ ଦେବେ। ତା ପରେ ସେଇଟା ଖାଇବେ। ସେ ବି ଭଲ। ଫ୍ଲେଭର୍ ଦେବ କିନ୍ତୁ ତାକୁ ଛାଇରେ ଶୁଖେଇବେ। ଖରାରେ ଶୁଖେଇଲେ କଣ କି ତାର ସବୁ ବାସ୍ନାଗୁଡା ଉଡିଯାଏ?
ମୋ ମାଇଁଙ୍କ ଘରକୁ ଯାଇଥିଲି। ଏଥର ମୁଁ କହିଲି ମାଇଁ ସେଇ ଭଳିଆ ଚା ବନେଇ ଦିଅନ୍ତୁ। କିନ୍ତୁ ଏଥର ଭାଗ୍ୟ ଖରାପ। ସେହି ତୁଳସୀ ପତ୍ର ଗୁଣ୍ଡ ସେ ରଖିିନଥିଲେ।
ହଁ ହଁ
ତ ଏତେ ଖାସ ବନେଇ ନଥିଲେ ଭଲ ଲାଗୁଥିଲା। ବଟ ସେଇ ଯୋଉ ତୁଳସୀ ପତ୍ରର ଗୁଣ୍ଡରେ ଯୋଉ ଚାଏରଡ ପେଷ୍ଟେ ସେଇଟା ମିସ କରିଗଲା ହଁ।
ଅହ ମାଇଁଙ୍କ ଘର କୋଉଠି?
ମାଇଁଙ୍କ ଘର ଏଇ ଆମ ଘର ପାଖରେ ଘରଟାରୁ ପାଞ୍ଚ ଦଶ କିଲୋମିଟର ଭିତରେ
ଆଚ୍ଛା ଆଚ୍ଛା
ଆଜ୍ଞା। ବେଶୀ ଯିବା ଆସିବା ହୁଏନି କେତେବେଳେ କଣ ଗଲେ? ମାଇଁଙ୍କୁ କୁହେ ବନେଇଦବା ପାଇଁ ମାଇଁ ବନେଇ ଦିଅନ୍ତି ବହୁତ ବଢିଆ ଲାଗେ। ବାକି ମାାଇଁଙ୍କ ଘରକୁ ମୁଁ ବେଶୀ ଯିବା ଆସିବା କରେନି ମୋର ଘର ଏପଟ ସେପଟ ସବୁ ବୁଝା ବୁଝି କଲା ବେଳକୁ ଆଉ ମୋ ପାଖରେ ଟାଇମ ରୁହେଁନି।
ହଁ ସବୁବେଳେ ପାଖ ଲୋକଙ୍କ ପାଖକୁତ ବେଶୀ ଜମା ଯାଇ ହୁଏନି।
ହଁ।
ଯା ଫିରବି ଯାହାଉ ରିଲେଟିଭ ମାନେ ଅଛନ୍ତି ଭୁବନେଶ୍ୱରେ ସେଇଟାତ ବହୁତ ବଡ଼ କଥା।
ହୁଁ ଏବେ ରିସେଣ୍ଟଲି ମାମୁଁ ମାଇଁ ମୁଁ। ହଁ ଆମ ଘର ଲୋକ ସମସ୍ତେ ମିଶିକି ଯାଇଥିଲୁ ତାରିଣୀ ଯାଇଥିଲୁ। ମୋର ଗାଡି ପୂଜା କରିବାର ଥିଲା।
ଉୁଁ।
ତ ସେଇଥିପାଇଁ ଆମେ ସମସ୍ତେ ତାରିଣୀ ଯାଇଥିଲୁ। ସିଏ ତାଙ୍କ ଗାଡଲ ଯାଇଥିଲେ। ଏଇ ଦଶ ପନ୍ଦରଦିନ ହବ ଯାଇଥିଲୁ ଆମେ।
ଯାହା ହଉ ମାଆଙ୍କ ଦର୍ଶନ କଲେ ଆଶୀର୍ବାଦ ନେଇକି ଆସିଥିବେ ଆଉ।
ମାଆଙ୍କର ବଢିଆ ଦର୍ଶନ ହେଲା ଆମର ଚିହ୍ନା ପଚବି ଥିଲେ। ଦର୍ଶନ ବଢିଆ ହେଇଗଲା। ମୋ ଭଉଣୀର ଗୋଟେ ଥିଲା ଶହେଆଠ ନଡିଆ ଭଙ୍ଗ ଭାଙ୍ଗି ହେବାପାଇଁ ତ ସେଇଟାବି ସେ କରେଇଲା ଆଉ ହୁଁ। ମାନେ ବହୁତ ଜଲଦି ସବୁ କିଛି ହେଇଗଲା ତାପରେ ଆମର ଟିକିଏ ଟାଇମ।
ତା ଆଶୀର୍ବାଦ ତାଙ୍କ ଡୋରି ନହେଲେ ଗୋଟେ ହଉଛନ୍ତି ଜଗନ୍ନାଥ ଆଉ ଗୋଟେ ହଉଛନ୍ତି ମା ତାରିଣୀ ତାଙ୍କ ଡୋରି ନହେଲେ ଆପଣ ଯେତେ ଯେତେ ବର୍ଷ ଲାଗନ୍ତୁ ସେଠିକି ଆପଣ ଯାଇହିଁ ପାରିବେନି।
ଆଜ୍ଞା।
ଭଗବାନ ଯେତେବେଳେ ଚାହିଁବେ ଆମେ ସେତେବେଳେହିଁ ଯାଇପାରିବା।
ଆଜ୍ଞା ତାପରେ ଆମେ ଗଲୁ ଟିକିଏ ସାନ ଘାଗରା ଗୋଟେ ଗୋଟେ ଜାଗା ଅଛି ତାରେଣୀର ଆଗକୁ।
ହଁ।
ସେଇଠିକିବି ଯାଇଥିଲୁ ବାଟରେ ଗୋଟେ ଜାଗାରେ ଖାଇଲୁ।
ଆଚ୍ଛା ଆଚ୍ଛା ସାନ ଘାଗରା ସେଠୁ କେତେ କିଲୋମିଟର ହବ।
ସେଇଠୁ ଟୋନ୍ତିକି ଥାର୍ଟି କିଲୋମିଟର ହବ। ତ ସରି ଫୋର୍ଟି ଫୋର୍ଟିଟୁ ଫୋଟି ଫାଇବ କିିଲୋମିଟର ହବ।
ଆଚ୍ଛା ମାନେ କେମିତି ଜାଗା ମାନେ ସେଠି କଣ କଣ ସବୁଅଛି?
ସାନ ଘାଗରାରେ କିଛି ନାହିଁ ଗୋଟେ ପାର୍କ ଭଳିଆ ଅଛି ଆପଣ ସେଠି ସେଠିବି ଆଉ ଗୋଟେ ୱାଟର ଫଲଟା ଅଛି ତ ସାନ ଘାଗରରେ ଆପଣ ବୋଟ ବୋଟିଗଂ ୱେଟିଙ୍ଗ କରିପାରିବେ କିନ୍ତୁ ଆମେ ଯେହେତୁ ଛୋଟ ଛୋଟ ପିଲାମାନଙ୍କୁ ନେଇକି ଯାଇଥିଲୁ ବୋଟିଂ ଟା ସେଫ୍ ନୁହଁ ବୋଲି କଲୁନି। ମାଇଙ୍କ ପୁଅ ଝିଅ ସେ ଭାରି ଉର୍ଦ୍ଧତ।
ଛୋଟ ପିଲା ଦୁଷ୍ଟ ଆଉ।
ତ ସେଇଥିପାଇଁ ଆମେ ବୋଟିଙ୍ଗି ଫୋଟିଙ୍ଗି କଲୁନି ନହେଲେ ବୋଟିଙ୍ଗି କରିବାର ଇଚ୍ଛା ଥିଲା। ମୋର ଭାଣଜି ଯାଇଥିଲା। ତାର ଭାରି ଇଛା ଥିଲା ସେ ଖାଲି କହୁଥିଲା ମା ମାମୁ ମୁଁ ବୋ ବୋଟିଙ୍ଗି କରିବି ବୋଟିଙ୍ଗି କରିବି ବୋଟିଙ୍ଗି କଲା ବେଳକୁ ସମସ୍ତଙ୍କୁ ଦେଖ ଦେଖିକି ସମସ୍ତଙ୍କ ସେଫ ପପଜରେ ଦେଖିଲା ବେଳକୁ
ହୁଁ। ନାଇଁ ତାପରେ ବି କଣ କି ଆମେ ଯଦି ଅନନ୍ନ ପସ ପ୍ଲେସକୁୁ ଯାଉଛନ୍ତି ପାଣି ଫାଣି ଜାଗାକୁ ମତେ କାହିଁ ଲାଗେନି କି ପାଣି ଜାଗା ଟା ସେଫ୍ ବୋଲି। କାରଣ ଆମେ ଶୁଖିଲା ଜାଗାରେ ଥିଲେ ଆମେ କିଛି ବି ହେଲେ ଆମେ ବଞ୍ଚିପାରିବା ପାଣି ଫାଣି ଜାଗାରେ କିଛି ହେଲେ ନା ମାନେ ଭୟ ଲାଗେ ସେ ସବୁ ଜିନିଷ ତ ବେଟର କି ଆମେ ସେ ସବୁ ଜିନିଷ ଆଭଏଡ କରିବା।
ନାଇଁ ଆକ୍ଚୁଲି ସବୁ ଜିନିଷ ଗୋଟେ ଲିମିଟ୍ ଥାଏ ଯେତେବେଳେ ତମେ ତମର ଲିମିଟି କ୍ରସ୍ କରୁଚ ପାଣି ହଉ ନିଆଁ ହଉ ଯାହାଵି ହଉ। ତ ସେତେବେଳେ କିଛି ନା କିଛି ଅସୁବିଧା ହେଇଯାଏ।
ହୁଁ।
ତ ସବୁ ଜିନିଷ ସେଥିପାଇଁ ଥାଏଯେ ଲିମିଟି ହିସାବରେ ହିଁ ଇୟୁଜୁ କରିବା କଥା।
ଫିର୍ ବି ମୋତେ ପାଣି ଫାଣି ଜାଗାକୁ ଭୟ ଲାଗେ ବହୁତୁ ମାନେ ମୁଁ ଯେବେ ବିି ଯାଏ କୌଣସି ଜାଗାକୁ ଧରନ୍ତୁ ପୁରୀ ସମୁଦ୍ର ଫୁମୁଦ୍ର ବି ଗଲୁ ସମୁଦ୍ର ବେଶୀ ଭିତରକୁ ଯାଏନି କାରଣ କାରଣ ସେ ସବୁ ଦଉଚନ୍ତି ନେଚ୍ୟୁରାଲ ଜିନିଷ ନା ତା ଉପରେ ଆମର କଣ୍ଟ୍ରୋଲ୍ ନାହିଁ। ଯଦି ଗୋଟେ ବଡ ଲହଡି ଆସିଲା ଆପଣଙ୍କୁ କିଛି କିଲ ହଜାର ହଜାର ଲୋକ ଗାଧଉଛନ୍ତି ଠିକି ଅଛି। ଆପଣଙ୍କର ଇଏରେ କଣ ଅଛି ଆମେ ଜାଣିପାରିବାନି ତାଠୁ ବେଟର୍ କି ଆମେ ଆମ ସେଫ୍ଟିରେ ରହିବା। ଯୋଉ ଲୋକ ବେଶୀ ଭିତରକୁ ପଡାନ୍ତି ଲହଡି ଭାଙ୍ଗିବାକୁ ଯାଇକି ପୁରା ସେଠି କରନ୍ତି ଆଚ୍ଛା ଆଚ୍ଛା। ହଁ ହଁ ହଁ ହଁ ହଉ ଓକ ଓକ ବାଏ ବାଏ ବାଏ।